ହଁ
ଆଜ୍ଞା ବାନ୍ଧବୀ ନମସ୍କାର।
କଣ କରୁଥିଲେ?
ଏଇ ଛାତରେ ବୁଲୁଥିଲୁ। ଶୁଭ ସନ୍ଧ୍ୟା। କଣ କରୁଛନ୍ତି?
ଘରେ ଟିକେ ବସିଥିଲି ଆଉ।
ହୁଁ ହୁଁ ଆଉ କଣ କରଛ? ଆଜ୍ଞା।
କେ
ଏଇଠି ଭାତ ଡାଲି ଆଳୁ ଭଜା ଆଳୁ ଭର୍ତା। ଓଡିଆ ଘର ଲୋକ ଓଡିଆ ଜିନିଷ ହେଇଥିଲା ଆଉ।
ଓ ତମର କହି ଆସିବି ସକାଳୁ।
ଆଜ୍ଞା?
କ ଘରେ ନଥିଲି ତ ପଳେଇଥିଲି ଟିକେ ଆମ ଘରକୁ।
ଆଜ୍ଞା।
ମୋ ବାପ ଘରକୁ ଆସିକି ଆଜି ଟିକେ ସକାଳୁ ସବୁ ପୋଛା ଛା କରି କଲା ବେଳକୁ ଟିକେ ଲେଟ୍ ହେଲା।
ଓ ହୋ
ସବୁ ଭଇ ୟଦ ତ ଆମର ବି ସେଇୟ ଆଜି ତମର ଅରୁଆ।
ଆଜ୍ଞା
ଦହି ବାଇଗଣ ଏ ସବୁ କରିକି ଖାଇଲୁ ଆଉ। ଏ ମନେ ପୁଡିଗଲା ମୁଁ କହିଲି କଥା ହେଇଯାଏ।
ଉଁ ହୁଁ ହୁଁ।
କଣ କରୁଥିଲେ।
ଏଇ ଛାତ ଟିକେ ବୁଲିବାକୁ ଆସିଥିଲୁ ଆଉ। ଆପଣଙ୍କ ସ୍ୱାସ୍ଥ୍ୟ କିପରି ଅଛି। ହୁଁ ହୁଁ।
ବତ ଖରାପ ଥିଲା ତାପରେ। ଡାକ୍ଟର କର୍ମୀ ମ ସୁଗର ଞଜେକ୍ସନ ସ ଖାଇଲି।
ଆଜ୍ଞା।
ତାପରେ ବି ପନ୍ଦର ଦିନ ଖଣ୍ଡି ହବ ମତେ ଦେହ ଠିକ ଲାଗୁନଥିଲା।
କୋଉ କଣ ବିଷାକ୍ତ ସାପ କାମୁଡିଥିଲା?
ହଁ ଚିତି ସାପ କାମୁଢି ଏଇ କଟକରେ ତିନି ଚାରି ଦିନ ରହିଲି ଆଡମିନ ହେଇି।
ହୁଁ ହୁଁ ଏବେ ଏବେ ଠିକ୍ ଠାକ ଅଛନ୍ତି।
ଠିକ ତ ଅଛି। ଆ ବ୍ଲଡ ପ୍ରେସର ଟିକେ ଆମର ଉଚ୍ଚ ରକ୍ତଚାପ ଟିକେ ମୋର ଅଧିକ ହେଇଯାଇଥିଲା।
ଓ ହୋ।
ଆଉ ସେଥିପାଇଁ ଟିକେ ଔଷଧ ସେବନ କରୁଛି ଆଉ ଆୟୁର୍ବେଦିକ ଔଷଧ ଖାଉଛି। ଅର୍ଜୁନ ଗଛ ଥିଲ ଏମିତି ତ ଯାହା କହିଥିଲି ସେଇ ହିସାବରେ ଫୋଟେକ ସେଳ ଟ ଥିବ ସେ
ହୁଁ ହୁଁ।
ମୋର ଅଛି ସେଇଭଳିଆ ଆଉ।
ହୁଁ ହୁଁ ଆପଣଙ୍କ ବୱାର୍ଡରେ କି କି ପ୍ରକାର ସବୁ ଗଛ ଲଗେଇଛନ୍ତି।
ଗଛ ତମ ଲଗେଇଛି ମ ବ ଗଛ ଲଗେଇଛି ଗୋଟେ ଛୋଟ ଉଦାନ କରିଛି। ଆକାଶାନ ଯାଉନ୍ତି। ବାଇ ହଲେଇି ହଲ ଗ
ଉଁ ହା।
ଆଉ ବଡ ବଡ ଗଛ, ଏମି ବାରି ପଟେ ବୁଲତା, କିନ୍ତୁ ଛୋଟ ଗଛ ଏଇ ତାପେ ଜହ୍ନି, କାକୁଡି, ଛୋଟ ଛୋଟ ଅପ ଜାଗା, ଅଳ୍ପ କରିଛି। ବହୁତ ନାହିଁ, କିନ୍ତୁ ଯାହା ବାହାରୁଚି ହେଇଯାଉଛି ଆମ ପରିବାର, ଉମ୍ ଖାଦ୍ୟ ହିସାବରେ ତାକୁ ଗ୍ରହଣ କରୁଛୁ ଆଉ। ସଜ ପରିବା ତୁଳି ଆଣି ଖାଇବାରେ ଯୋଉ ମଜା!
ଆଉ, ହଁ ସେଥିରେ, ଯୋଉ ବାରିରେ ଯଉ ବାଇଗଣ, ଭେଣ୍ଡି, ଏଗୁରା ଯୋଉ ହୁଏ, ପୋଡିକି, କି ସିଝେଇକି ଖାଇଲେ
ପୋଡିକି ଝୁଳ କରିଦବ, ପଖାଳ ଦିଟା ଖାଇଦବ ଯଦି, ପୁରା ପେଟ ଶାନ୍ତି ଆଉ।
ଆଜ୍ଞା! ଆଉ କଖାରୁ ଗଛ, କଖାରୁ ଗଛ ଲଗେଇଛନ୍ତି?
ହଁ, କଖାରୁ ଗଛ ଲଗେଇଛି। ମଝିରେ ମଝିରେ କଖାରୁ ରାଇତା କରେ। ଏଇଟା ମୋର ସବୁଠୁ ଫେବରାରୀ ନେ ବହୁତ
ହୁଁ, ତା ସେତ ସବୁ, ସେଇଟା ତ ସେ ଗଛ ମୂଳରୁ ତା, ପତ୍ର ପର୍ଯ୍ୟନ୍ତ ସବୁ-ଉ ଖିଆଯାଏ।
କଖାରୁ-ଉ ରାଇତା ଆପଣ ଖାଇଛନ୍ତି? କଖାରୁ ଡଙ୍କ ରାଇତା!
ନାଇଁ, ତାର ପ୍ରସ୍ତୁତି ତା, କିପରି କହିଥିଲେଁ
ପ୍ରସ୍ତୁତି କଣ, ଆମର ତା, ଧେରେ ଟିକେ କଖାରୁ ଡଙ୍କ କୁତ କାଟିବେ, ଛୋଟ ଛୋଟ କରି ପିସ୍ କରି କାଟିବେ, ଡଙ୍କଟାକୁ। ଆଉ, ପତ୍ର କୁ ଚୁନ୍ ଚୁନ୍ କରି ଧୁଆ ଧୁଇ ଧରି ପୁରା ଚିପୁଡ଼ିକି ରଖିବେ।
ଆଜ୍ଞା।
ଆଉ-ଉ ଯଦି ବାଇଗଣ ଥିବ ଘରେ, ଜହ୍ନି ଥିବ, କଖାରୁ ଥିବ ପନିପରିବା ସାରୁ ମେନ୍ ଜିନିଷ ସାରୁ ଟିକେ ପକେଇବେ, ଟେଷ୍ଟ ମାନେ ତାର ସ୍ୱାଦ ଟା ଅଲଗା।
ହୁଁ।
ଆଉ ସବୁ ପରିବା ପତ୍ର ପକେଇକି, ତାକୁ ଟିକେ ସୋରିଷ ବାଟ୍ ଣ ଦେଇକି ଯଦି ରାଇତା କରିଦେଲେ! ଆଉ ଆପଣଙ୍କ ସ ଆଉ ନଗେଇଖିଆ କିଛି ଦରକାର ନାହିଁ। ପଖାଳ ମାନେ ଆରାମରେ ଆପଣ ଖାଇବେ।
ଆଜ୍ଞା।
ବଢିଆ ଲାଗିବ। ଦିନେ-ଏଁ କରିକି ଖାଆନ୍ତୁ। ଯଦି କିଛି ଅସୁବିଧା ହବ, ମୋତେ ଫୋନ୍ କରି ପଚାରିବେ।
ଆଜ୍ଞା।
ଆଉ, ଖାଇକି ଦେଖିବେ, କେମିତିଆ ଟେଷ୍ଟ?
ହଁ, ମୁଁ ଆପଣଙ୍କ ସହିତ ସମ୍ପର୍କ କରି କହିବି, କିପରି ଲାଗିଲା ମତେ?
ଆଉ ଚାରିଟା ଧର ଯଦି ହବ ଟିକେ-ଏ, ମସଲାରେ ଦି ଚାରିଟା ଖଣ୍ଡେ ବାଦାମ ବାଟିକି ପକେଇଦେବେ। ଆଉରିି ବଢଆଲାଗି ସ୍ୱାଦ।
ଆଉ, ଫୁଲ ବରା କରି ଖାଆନ୍ତି ଆପଣ?
ହଁ, କୁହିନ୍ତୁନି କୁହନ୍ତିନି। ସେ, ତ ଆଉରି ଗୋଟ ବଢିଆ ଜିନିଷ! ଫୁଲ ବରା ଟା ଆହୁରି ହଁ, ବଢିଆ ଲାଗିବ। ଚାଉଳ ବଟା, ଚାଉଳ ବେସନ ନକରି ଯଦି ଚାଉଳ ବାଟିକି ଟିକେ କଲେ, ରସୁଣ ପିଆଜ ଦେଇକି-ଇ ଚାଉଳ ବାଟିକି କଲେ, ତାର ସ୍ୱାଦଟା-ଆ ମାନେ-ଏ ବହୁତ ବଢିଆ।
ଆଜ୍ଞା।
ଆରୁ-ଉ ଗଛଟା ଗୋଟେ ଏପରି ଗଛ, ତାର ଫଳ, ଫୁଲ, ଡାଳ ସବୁ ଖାଦ୍ୟରେ, ଉପଯୋଗୀ ହେଇଥାଏ। ଆଉ କଣ କ? କଁ କରିବି?
ଆଜ୍ଞା! ଶୁଭିଲାନି କଣ କହିଲେ?
ରାତିକି କଣ କରିବେ ଖାଇଆକୁ?
ଏଇ ରୁଟି ଆଉ ଓ! ଆମର ଗାଈ ଅଛି କ୍ଷୀର ଆଉ ଆଳୁ-ଫାଳୁ ଭଜା କଣ ହବ ଆଉ
ଓ ହୋ! ଆଉ କେତେବେଳେ ଘର ଆଡେ ଆସୁନାନ୍ତି ବୁଲିବାକୁ।
ଆଜ୍ଞା! ଯିବି ଆଉ
ହଁ
ଆଉ ଆପଣ କୋଉ ପ୍ରକାର ସାଗ ଖାଇବାକୁ ଭଲ୍ ପାନ୍ତି
ତାର ସାଙ୍ଗ କହିଲି ସପନରେ ତାର ଛୁନ୍ଛୁନିଆ ସାଗ ଗୋଟେ ଶୁନସୁନିଆ ଶାଗ ରେ ଆହୁରି ଶୁନ୍ ଶୁନିଆ ଶାଗ ପାଇ, ଯେତେ କଷ୍ଟ ଥାଉ ମୁଁ କରିବି ତାକୁ ଖାଲି ପିଆଜ, ରସଣ, ତେଲ ଦେଇ ଟିକେ କରିଦେଲେ ଶୁନି ଶାଗ ଏତେ ସ୍ୱାଦ ସେ ସାଗ, ବାଛିବାକୁ ଭାରି କଷ୍ଟ
ଆଜ୍ଞା, ତାର ଯୋଉ ପତ୍ର କୁ ତା ଡଙ୍କ କୁ ଅଲଗା ନ କଲେ ଖାଲି ଡଙ୍କ ଡଙ୍କ ଲାଗିବ
ଲଙ୍କୁଣ୍ଡା ଟା ତ ଯାହା ର ଅଲଗା କରିବାକୁ ପଡିବ ନହେଲେ ଖାଇ ହବନି ଶାଗ ଆ ତା ସ୍ଵାଦ କଥା କୁହନ୍ତି ନି ସବୁ ଶାଗ ତ, ହଁ
ତେ ଅଧିକ ଥାଉ ନା କାହିଁକି ତାକୁ ଭାଜି ଦେଲେ ସେ ଅଳ୍ପ ହେଇଯିବ କିନ୍ତୁ ସେଇ ଅଳ୍ପ ବହୁତ ଭଲ ଲାଗେ
ହୁଁ! ସ୍ଵାଦ ଶାଗ ତ ସବୁ ଉଁ ଶାଗ ସ୍ୱାଦ କିନ୍ତୁ ଛିନ୍ ସୁନିଆ ଶାଗ ଗୋଟେ ଉଁ ଆଉ ନାଲି କୋଶଳା ଦେଖିଥିବେ, କଷି-କଷି ବାହାରିଲା ବେଳେ ତାକୁ ଗୋଟେ ବାଇଗଣ-ଫାଇଗଣ ଦେଇ ପକେଇ ସାରୁ ପକେଇ ଯଉ ରାନ୍ଧନ୍ତି
ଆଜ୍ଞା
ଆର ତା ସ୍ୱାଦ ଗୋଟେ ଅଲଗା
ଆଜ୍ଞା
ଏଇ ବିଶେଷ କରି କାର୍ତିକ ମାସ ବେଳକୁ ଭଲ ସିଏ
ହଁ
ଛୋଟ ଶାଗ ଭାଜିବ ସେଇ ଶାଗ ପକେଇ ରାନ୍ଧିବ ମାନେ
ହଉ, ସଜନା ଛୁଇଁ ରେ ବି ବହୁତ ପ୍ରକାରର ଯୋଉ ଭିଟାମିନ୍, କ୍ୟାଲସିୟମ ହେରିକା ଅଛି
ସେ ଦି ଲୋକ ଶେ ସେଇ ଦି ଲକୋ ସମ ସହିତ ସଦନା ସାଙ୍ଗ କଣ ସଜନା ଛୁଇଁ କଣ ତା ଦେହରେ ଆଇରନ୍ ମାତ୍ରା ଯେତେ, ସେଥି ଯୋଗୁ ସବୁବେଳେ ଖାଇବା ଦରକାର
ଆଜ୍ଞା
ଆମ ଘରେ ଯୋ ଯୋ ବାରମାସୀ ହେଇ ଅହିଁ ସବୁବେଳେ ମାନେ ଫୁଲ ହେଇଥିବ ଇଆଡେ ଛୁଇଁ ଝଡିବଣି ସବୁ ମାନେ ସବୁବେଳେ ଦେଖିବ ବର୍ଷ ବାର ମଶୀ ଆମର ଦେଖ ସେ ଅଛି
ଏତେ ଯାହାବି ହେଲେ ଓଡିଆ ଘରେ ସଜନା ଛୁଇଁଟା ଥାଏ
ହୁଁ!
ଲଗେଇଥାନ୍ତି, ସ୍ତ୍ରୀ ଲୋକ ମାନେ ତାଙ୍କୁ ଯେହେତୁ ସଜନା ଛୁଇଁ ଭଲ ଲାଗେ ବା, ସେଟା ଦି ସ୍ୱାସ୍ଥ୍ୟ ପାଇଁ ବି ବହୁତ ଭଲ
ହିଁ ହିଁ ଆଉ କଣ କହୁଛନ୍ତି? ଆଉ କଣ ଆପଣ ଙ୍କୁ ଖାଇବାକୁ ଭଲ ଲାଗେ?
ହୁଁ ମତେ ସଜନା ଛୁ, ସଜନା ଛୁଇଁ ର ତରକାରୀ ମୋ ମାଁ କୁହନ୍ତି ସଜନା ଛୁଇଁ ଯୋଉ ଖାଇଲେ ସେଥିରେ ଯୋ କ୍ୟାଲସିୟମ ଅଧିକ ଥାଏ
ହଁ! ଆଉ କଣ ଖାଇଛୁ? ଗଲବା
ନା କହୁଥିଲି ଆଉ କଣ ଅମୃତ ଭଣ୍ଡା ଗଛ ହରିକା ଲଗେଇଛନ୍ତି ବାରିରେ?
ହଁ ଅମୃତ ଭଣ୍ଡା ଗଛ ତ ଆମର ଏଇ ଆଜି ବି କରାହେଇଛି ପୁରା ମାନେ ବଡ ବଡ।
ଆପଣ କୋଉ କୋଉ ପ୍ରକାରର ଫଳ ଖାଇବାକୁ ଆପଣ କୋଉ ପ୍ରକାର ଫଳ ଖାଇବାକୁ ଭଲ ପାଆନ୍ତି?
ହଁ ସେମିତି ତ ମୁଁ ବିଶେଷ କରି ଜୁସ୍ କରିକି ପିଇଦିଏ। ଆଉ ଯୋଉ ହୁଁ, ଆଉ ଦେହ ପାଇଁ ଅମୃତଭଣ୍ଡା ସିଝାଟା ବେଶି ପୃଷ୍ଟିକର। ଅମୃତ ଭଣ୍ଡା ସିଝା ଯଦି ଆପଣଙ୍କ ବାରିରେ ଅଛି ଆପଣ କରିକି ଖାଆନ୍ତୁ। ଭଲ, ତେଲ ମସ କମ୍ କରିବେ। ଯେତେ କମ କରିକି ବାରିଘର ପନିପରିବାରେ ରୋଷେଇ କରିବେ ସେଟା ଦେହ ପାଇଁ ବହୁତ ଭଲ।
ଆଜ୍ଞା। ଆଉ ଆପଣ ରାତିରେ କଣ ରୋଷେଇ କରିବେ?
ସିଏ କଣ ବିରି ଚାଉଳ ବାଟିକି ଆଜିତ ଗୁରୁବାରେ ଆଉ ରୁଟି ତ ହବନି ବିରି ଚାଉଳ ବାଟିକି ଫ୍ରିଜ ରେ ରଖିଛି ପିଠା ପିଠା ହବ ଆଉ। କଣ ଭଜା ଫଜା କରି ଖାଇଦବା ଆଉ।
ଉଁ ହୁଁ ପିଠା କରି ଖାଇବେ ଆଉ। ଆଉ ତା ସହିତ ଲଗେଇଖିଆ କଣ?
ଅଦା ଖଣ୍ଡ ପିଠାରେ ଚଟଣି କରିବି ବୋଲି ଭାବିଛି। କଣ କରିବି କିଛି ଭାବିନି। ଏ ବୁଟଡାଲି ଚ
ଯାହା ହଉ ଆପଣଙ୍କ ପାଖରୁ ଏତେ ଗୁଡିକ ରୋ ଷେଇ ର ପ୍ରଣାଳୀ ଗୁଡିକ ଜଣା ପଡିଲା। ଶିଖିକି ବହୁତ ଖୁସି ଲାଗିଲା।
ହଉ ଆଉ ଆଉ ଆଉ କେତେବେଳେ ଆପଣ ଫୋନ କରିବେ ଆଉ।
ଆଜ୍ଞା, ହଉ
ଆଉ କଣ କହୁଛନ୍ତି?
ଆଉ ରୋଷେଇ ବାସ ଅ କ କଣ ପିଠା ପଣାତ ଆପଣ କରିବେ, ଆଉ ଆପଣ କୋଉ ପ୍ରକାର ପିଠା ଶିଖିଛନ୍ତି କହୁନାହାନ୍ତି।
ଶିଖିଛି ସବୁ। ସିକି ମୁଁ ଆରିସା ଶିଖିଛି କାକେରା ଶିଖିଛି ଏଣ୍ଡୁରି ଶିଖିଛି। ଶିଖିଛି ସବୁ ପ୍ରକାର ପିଠା। ମୁଁ ସବୁ ପ୍ରକାର ପିଠା ନିଜେ ବି କରେ, ଆଉ କେବେ ଯଦି ଆପଣ ଘରଆଡେ ଆସିବେ କହିବେ ମୁଁ କରିଦେବି ଖାଇବେ ଆଉ।
ଆଜ୍ଞା। ମୁଁ ଯେବେ ଯିବି କେବେ ଯଦି ପିଠାପଣାର ଅ ପ୍ରଣାଳୀ ର କିଛି ଆବଶ୍ୟକ ହୁଏ ମୁଁ ଆପଣଙ୍କୁ ସହିତ ସମ୍ପର୍କ କରିବି ଆଉ ଆପଣଙ୍କ ଠାରୁ ଏତେ କିଛି ଜାଣିକି ବହୁତ ଖୁସି ଲାଗିଲା। ଆପଣ ମତେ ଏତେ ସମୟ ଦେଇଥିବାରୁ ଧନ୍ୟବାଦ।
ଧନ୍ୟବାଦ ଧନ୍ୟବାଦ।
ଆଜ୍ଞା। ଆଉ ଶୁଭ ସନ୍ଧ୍ୟା ରହୁଛି।
ହଉ ରଖୁଚି ରଖୁଚି ଆଉ କେତେବେଳେ କରିବେ ସମୟ ଦେଖିକି।
ଆଜ୍ଞା ଆଜ୍ଞା।